ହ୍ୟାଲୋ।
ଶ୍ରୀରାମ।
ହ୍ୟାଲୋ।
ହ୍ୟାଲୋ କଣ କରୁଚ?
ବସିଛି ଆଉ ତମେ କଣ
ହଁ ଏବେ ଯଷ୍ଟ ଏବେ ଯଷ୍ଟ ଖାଇକି ଉଠିଲି ଆଉ
ଆଛା।
ଖାଇସାରିଣି?
ହଁ ଏବେ ଆମେ ମୁଁ ତ ଖାଇକି ଉଠୁଚି।
ଘରେ ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆପଣଙ୍କ ଘରେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ ଆଉ ଘରେ ସବୁ କିଏ କିଏ ଅଛନ୍ତି? ଆ ଭାତ ଡ଼ାଲି ଆଉ ମିଲମିକର୍ ତରକାରୀ ଆଉ ଶାଗ ଭଜା ଆଉ।
ଆଛା।
ଆଉ ତମ ଘରେ ଆଜି କଣ ରୋଷେଇ ହେଇଛି।
ଆମ ଘରେ ହେଇଥିଲା ଭାତ ଡାଲି ଆଉ ଆଳୁ ଭଜା, ବନ୍ଧାକୋବି ଭଜା, ଆଉ ଛତୁ, କଲରା। ରା ଭଜା।
ଆଛା ଏତେ ଭଲ ଆଇଟମ୍ ହେଇଚି ଆଉ।
ହଁ କରା ହେଲା ମୋର ଗୋଟେ ସାଙ୍ଗଟେ ଆସିଥିଲା ଯେ ମାମା କହିଲି ସେ ଆସିବ ସେ ବି ସାଧା ଖାଏ ନା ସାଧା ରେ ସବୁ କରାହେଇଥିଲା।
ଓ ହୋ। ଆ ତାହେଲେ ସାଙ୍ଗସାଥି ଖୁବ୍ ମସ୍ତି କରିବ ଆଉ।
ହଁ ସେମତି ଟ ମୋର ମୁଁ ଡାିଥିଲି ତାକୁ ଏଇ ଯୋଉପା ସେଥିରେ ଟିକେ। ତାଙ୍କର ପ୍ରୋବ୍ଲେମ ହଉଚି ଜେ ତାକୁ ଡାକିଥିଲେ ଆଜି କଣ ତ ହଟ୍ସ ଦବୁ ଆମର ଏଇ ଜିଓ ଇଆଡ଼େ ନେଟୱର୍କ ଜିଓ ଟା ଟିକେ ନେଟୱର୍କ ପ୍ରୋବ୍ଲେମ ହଉଛି ତ ସେ ଥ ସେଥିପାଇଁ ଆଉ ତାର ଏଆରଟେଲ ଟିକେ ସେଥିପାଇଁ ତାକୁ ଡାକିଥିଲେ। ସାହାଯ୍ୟ ବି ହେଇଗଲା ସେ କରିଦେଲା।
ହଉ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି।
ଘରେ ବାବା ମାମା। ଆଉ ମୋ ଜେଜେମା ମାଉସୀ ମାନେ ମୋ ଖୁଡି ଦାଦା। ଆଉ ମୋ ବଡ ମାମା ବଡ ବାବା ଆଉ ଆମେ ସମସ୍ତେ ଭାଇ ଭଉଣୀ ଆଉ ଆମେ ଭଉଣୀ ଦି ଜଣ। ଆଉ ଭାଇ ଆମର ଚାରିଜଣ।
ହୁଁ ହୁଁ ଆଉ ଖରା କେମିତି ହଉଛି ହିଆଡେ।
ଖରା ତ ମାନେ ରଜ ଯାକେ ବର୍ଷା ହେଲା ଆଉ କାଲି ଦିନଟ ଯାହା। ବର୍ଷା କରିଦେଲା ନହେଲେ ତାପର ରଜ ପରଠୁ ଆଉଏବେ ବହୁତ ଜୋରସେ ଖରା ହଉଚି ଜେ ମ ଆଉ ଘରୁ ବାହାରି ବି ହଉନି।
ହହୁଁ ଖରା ତ ପ୍ରବଳ। ହଉଛି ସବୁଆଡେ ଖରାରେ ତ ଘରୁ ବାହାରି ହଉନି। କାଲି ତଥାପି ବର୍ଷା ପାଗ ଟିକେ ଅନ୍ଧାରଆ କରି ଆଣିଥିଲା ବର୍ଷା। କାଲି ପଢୁଥିଲା ଟିକେ ଟିକେ। ହେଲେ ଟିକେ ଥଣ୍ଡା ଟିକେ ଲାଗିଲା ଆଉ ହେଲେ ଆଜି ପ୍ରବଳ ଖରା ହଉଛି। ଖରା ତ ଲାଇନ ବାରମ୍ବାର କଟୁଚି। ଆଉ ଲାଇନ କଟିଲ ବହୁତ। ବହୁତ ହଇରାଣ ହଉଚୁ ଆଉ। ଆପଣଙ୍କର ଲାଇନ କଟୁଛି ନା କଟୁ ନାହିଁ।
ଆମ ଆଡେ ତ ଲାଇନ ପ୍ରବ ମାନେ ଗାଁଏରିଆ ଜାଣୁଥିବେ ଗାଁ ମାନେ ହେରା କ ଣ ଜେ ପ୍ରିଟେ। ଲାଇନ କଟୁ ଥିବ ଇଆଡ଼େତ ଟିକେ ଯଦି ପବନ ହଉଛି ସାଙ୍ଗେ ସାଙ୍ଗେ ଲାଇନ କାଟି ଦଉଛନ୍ତି ତାପରେ ହେଠୁ ମାନେ ବର୍ଷା ଛାଡିବାର ଚାରି ପାଞ୍ଚ ଘଣ୍ଟା ପରେ ବି ଲାଇନ ଦଉନାହାନ୍ତି କେବେ କେବେ ତା ପର ଦିନ ଦଉଛନ୍ତି ଆମର ସିନା ମାନେ ଆମର ଇନଭଟର ଅଛି ଆମେ ରହିଯାଉଚୁ ଆଉ ଯାର ଆମ ଗାଁରେ ଅଅଧେ ଲୋକ ଏମତି କେତେ ଲୋକଙ୍କର ଇନଭଟର ଅଛି କେତେ ଲୋକଙ୍କର ଇନଭଟର ନାହିଁ। ହ ଯୋଉମାନେ ବି ଇନଭଟର ନାହିଁ ସେମାନେ କେମିତି ରହୁଥିବେ ଗରମରେ ଗାଁ ଲୋକ ବି କପ୍ଲେନ କଲେ ହବ ହେଲେ ଆ ଲୋକ ତ କିଛି ମୁଣ୍ଡ ପୁରଉ ନାହାନ୍ତି ସେ ତାର ମନ ଇଛା ଲାଇନ କାଟୁ ସେ ଦଉଛନ୍ତି ନହେଲେ ଲାଇନ ବି ଦିନେ ଦିନେ ଗୋଟେ ଗୋଟେ ଦିନ ପୁରା ଦଉନାହାନ୍ତି।
ହୁଁ। ହଁ ଲାଇନ ଟା ବି ଅଯଥାାରେ କଟୁଛି ବହୁତ ସମୟ ପର୍ଯ୍ୟନ୍ତ। ଏତେ ସମୟ କାଟିଲେ ବି ଯିଏବି ନାଇଁ ସିଏ କେମିତି କାମଟା ବି କରିପାରିବ। ଆଉ ଖରାଦିନେ ଲାଇନ୍ କଟିଲେ ଭାରି ଅସୁବିଧା।
ହଁ ଏ ମଝିରେ ଥର ପ୍ରବଳ ଗରମ ହଉ ଥିଲା ଏଇ ଆମ ପାଖ ଗାଁ ରୁ ଗୋଟେ ପିଲାର ହୁଁ ଗୋଟେ ପିଲା ଏ ଗରମରେ ମାନେ ଥିଲା ଗ ମାନେ ଯୋଉ ଗରମଥିଲା ଲାଇନ କାଟି ଦେଇଥିଲା। ସେ ଗୋଟେ ଦିନ ପୁରା ଗରମରେ। ଥିଲା ତାକୁ ବୋଧେ ଗରମ ହଉଥିଲା ସେଇ ବୋଧେ ବାହାର ଆଡେ ଯାଇଛି ବାହାର ଆଡେ ଯୋଉ ଖରାରେ ପଳେଇଚି ତାକୁ ବି ସଂଷ୍ଟ୍ରୋକ ହେଇଯାଇଚି। ଏ ବୁଝିିବାକଥା ହଁ।
ଅଁ ହଁ। ଆଉ ଆପଣଙ୍କ ବଗିଚାରେ କଣ ଗଛ ଲଗା ହେଇଚି।
ଆମ ବଗିଚା ଆମରପା ବଗିଚାରେ ଲଗା ହେଇଚି ଇ ଇ ଆ ଏବେ ଏବେ ଚାଷ ହଉଚି ଆମ ବଗିଚାରେ ବା ଯୋଉ ବାଇଗଣ ଗଛ ଥିଲା ସେରା କାଢିକିନି ଭେଣ୍ଡି ଗଛ ଲଗା ହେଇଚି। ତାପରେ ଗୁଁ ଗୁଆଁରୁ ଗଛ ଟାଇପ ର ଗୁଆଁରୁ ଗଛ କି ଯୋଉ ସେ ଯୋଉ ବିମ୍ ଗଛ ଛଡା ମୁଁ ଜାଣିନି ଠିକ ସେ ଦେଖିନି ତେରା ଲଗା ହେଇଛି ଆଉ
ଆଚ୍ଛା।
ଆଉ ଭେଣ୍ଡି ଆଉ କଣ ଶାଗ ଏବେ ଗୋଟରେ ଲଗା ହେଇଛି ବୋବା କଣ ଗୋଟେ ମ ଯିବେ କୋଉ ଶାଗ ର ଗୋରେ ମଞ୍ଜି ପକେଇଛନ୍ତି ଆଉ ପ କଖାରୁ ହେଇଛି କଖାରୁ ବି ହେଲାନି ହେଟା ବହୁତ ଗୁଡା କଖାରୁ ବି ଗଛର ହେଲାନି ଆଉ ଗାଜର ଗଛ ଲଗା ହେଇଥିଲା। ଫୁଲକୋବି ସିଜିନ ରେ ଫୁଲକୋଵି ଗଛ ଲଗାହେଇଥିଲା ହେରା ସବୁ କାଢ଼ିକି ଏବେ ଯୋଉ ସିଜିନ ଗଛ ଗୁରେ ଲଗାହେଇଛି।
ହୁଁ ହୁଁ।
ଗଛ ଲଗା ହେଇଛି ଆଉ ଏମିତି ଫୁଲ ପୁଦିନା ପତ୍ର ଅନ୍ନପୂର୍ଣ୍ଣା ପତ୍ର ଏସବୁ ଗଛ ଲଗା ହେଇଛି ଆଉ ପୁ ଫୁଲରେ ଏଇ ଯୋଉ ହର ଗୌରା ଗଛ ସେଇରା ଲଗାହେଇଛି।
ଆ ଭଲ ଆମର ବି ବଗିଚାରେ ବି ଭଲ ଗଛ। ଫୁଲ ଗଛ ବିଭିନ୍ନ ପ୍ରକାର ଫୁଲ ବିଭିନ୍ନ ପ୍ରକାର ପରିବା ଏସ ସବୁ ଏମିତି ଲଗାହେଇଛି ଆଉ।
କଣ କଣ ପରିବା?
ପରିବା କହିଲେ ଆମର ଖମ୍ବା ଆଳୁ ବି ହେଇଛି। ଆଉ ଆଳୁ ଟମାଟୋ।
ଆଚ୍ଛା।
ଆଉ ଶାଗ ବାଇଗଣ। ଲଙ୍କା ଏତିିକି ହେଇଛି ଆଉ
ହୁଁ ଆଛା ଆମର କଣ ଆମର ଛୋଟରେ ଛୋ ତ ଆମର ଟିକେ ଛୋଟ ମାନେ ବଗିଚା ମାନେ ବହୁତ ଏମତି ଗୋଟେ ଗୋ ଟେରିଆ ଲଗେଇଯାଏ ଆଉ ଗୋଟେ ବଡ ଜାଗାରେ କଦଳୀ ଗଛ ମେଞ୍ଚେ ଅଛି।
ଆଚ୍ଛା। ଆମର କଦଳୀ ଗଛ ଅଛି ବାକି କଦଳୀ ଆମର ଯୋଉ ହୁଁ ଇଏ କୁହନ୍ତିନି ଉଁ ଯୋଉ ପାକାଲା ଯୋଉ କଣ ତ ଏରା କଣ ତ ସେ କଦଳୀ ଟା ନାଁ କଣ ତ? ମାନେ ଖାଇବା କଦଳୀ ଟା ତରକାରୀ କଦଳୀ ନୁହଁ।
ହଁ ଆମର ବି ସେ ତରକାରୀ କଦଳୀ ହାଁ
ହୁଁ ସେଇ ସେଇ କଦଳୀ ଆମର ହେଇଛି ଗଛ ଦେଇ କାଧ ଆମର ହାଣି ସାରିଲେଣି। ଆହୁରି ଗୋଟେ କାନ୍ଧି ଅଛି ଆଉ। ଆଉ ବାପା ମା କଣ କରନ୍ତି?
ମାମା ହାଉସୱାଇଫ ବାବା ଏଇ ଅଛନ୍ତି ଡ୍ରାଇଭିଂ କରୁଛନ୍ତି। ଡ୍ରାଇଭର ଅଛନ୍ତି। ଗାଡି ଚଲେଇଲେ
ତମର ଲକ୍ଷ୍ମୀ ପୂଜା ବହୁତ ଭଲ ହଉଥିବ ନାଇଁକି।
ହୁଁ ଆମଆ ଲକ୍ଷ୍ମୀ ପୂଜା ଫେମସ ଆମ ଆମ ଟିକେ ଆମର ଟିକେ ଦୂର ହବ ଲକ୍ଷ୍ମୀ ଯେତେବେଳେ ଆମ ଏ ଫେମସ ହେଲେ ପାଖଏରିଆ ଯୋଉ ଆମର ଯୋଉୁ ମାତ୍ର ଚାରି କିଲୋମିଟର। ସେଠି ବି ବହୁତ ଧୁମଧାମ ରେ ହଉଛି ଲକ୍ଷ୍ମୀ ପୂଜା।
ବହୁତ ଲୋକ ବି ସେଠିକି ଆସିଥିବେ ।
ହଁ ବହୁତ ଲୋକ ଆସୁଛନ୍ତି ସବୁ ଆଡୁ ବି ଲୋକ ଆସୁଛନ୍ତି ଦେଖିବା ପାଇଁ।
ହୁଁ। ଏଇଠି ବିଶ୍ୱ ଫେମସ ବହୁତ ବହୁତ ବାଟରେ ବି ଲୋକ ଆସନ୍ତି ଦେଖିବା ପାଇଁ। ଏଇ ବର୍ଷ ଯିବୁ ବୋଲି ଭାବିଚୁ ଆଉ।
ଆସିବେ ନିଶ୍ଚୟ ଦେଖିକି ଯିବେ। ବହୁତ ଭଲସେ ବି ହଉଛି ଲକ୍ଷ୍ମୀ ପୂଜା।
ହୁଁ ମୁଁ ଶୁଣିଛି ବହୁତ ଭଲ ବି ହଉଛି ତ ଏ ବର୍ଷ ଭାବିଛୁ ଯିବୁ ବୋଲି ଆଉ ଆପଣଙ୍କ କୁ କଣ କଣ ରୋଷେଇ ଆସେ?
ମତେ ଏଇ ଘର ରୋଷେଇରେ ଟିକେ ଟିକେ ମାନେ ମୁଁ ଜାଣିଛି ମୁଁ ଜାଣି ଯେ ସେଠୁ ଟିକେ ଲୁଣ ହଳଦୀ ଟିକେ ଏପଟ ହେପଟ ହେଇଯାଏ ମୁଁ ଜାଣିପାରୁନି। ଆଉ ସବୁ ଏମିତି ଆଉ ତେବେ ଯେତେ ସବୁ ଫାଷ୍ଟ ଫୁଡ ଖାଇଦେବା ଯୋଉ ମ୍ୟାଗି ଚାଉମିିନ ଆଉ ରହିଗଲା ପାଞ୍ଚଟା ଆକାଶ ସେଇ ସବୁ ସବୁ ଆସିଚି।
ହଁ।
ଆା
କହିବିଧ
ଆଉ ଆପଣ ଗାଁରେ ରଥଯାତ୍ରା କେମିତି ହଉଚି?
ହାଲୋ ହଁ ଆମର ତ ରଥଯାତ୍ରା ବହୁତ ଭଲ ଭାବରେ ପାଳନ କରାଯାଏ। ଆଉ ଗୋଟେ ରଥରେ ତିନି ଠାକୁରଙ୍କୁ ଇଏ କଣ ବସେଇକି ଏଠି ରଥଯାତ୍ରା ପାଳନ କରନ୍ତି, ବହୁତ ପୁରୀ ରଥଯାତ୍ରା ଯେମିତି ହବ ହୁଏ ଏଠି ବି ସେମିତି। କାର ରଥାଯାତ୍ରା ବହୁତ ଭଲ ବି ହଉଛି।
ହୁଁ।
ଆଉ ଏଥରକ ର-ରଥଯାତ୍ରା ଏଥରକ ଆପଣଙ୍କ ସାଙ୍ଗଙ୍କ ସହିତ ଏଥର ରଥଯାତ୍ରା ଏଠିକି ଦେଖିବାକୁ ଆସିବେ।
ହଉନି ଯିବି ଆଉ।
ହଉ। ଏବେ ବର୍ଷା ପାଗ କେମିତି ଅଛି? ବର୍ଷା ହଉଛି ନା ଖରା ହଉଛି? ହ
ବର୍ଷା ହେଇଥିଲା ଦିନ ବେଳେ ବହୁତ ଜୋର୍ ସେ ଖରା ହେଇଥିଲା। ଏଇ ସନ୍ଧ୍ୟା ବେଳକୁ ମାନେ ସନ୍ଧ୍ୟାବେଳେ ମାନେ ଏଇ ପାଞ୍ଚ ଚାରଟା ପାଞ୍ଚଟା ବେଳକୁ ଟିକେ କାହାଳିଆ କରି କରି ଆଣିକିରି ଛଅଟା ସାତଟା ବେଳକୁ ବର୍ଷା ହେଲା। ତାପରେ ବର୍ଷା ହେଇକିନି ସାଙ୍ଗେ ସାଙ୍ଗେ ଛାଡିଗଲା ପୁଣି ଆଜିକି ବହୁତ ଜୋର୍ ସେ ଖରା ହଉଛି।
ଖରା ବର୍ଷା ହେଲେ ଟିକେ ଥଣ୍ଡା ଲାଗୁଥବ। ନହେଲେ ଏଇ ଯୋଉ ଗରମ, ନହେଲେ ଯୋଉ ଗରମରେ ଅଁ ଚଳିବାଟା ବହୁତ ମୁସ୍କିଲ।
ହଁ। ଏଇ ବର୍ଷ ବି ଅତ୍ୟଧିକ ଗରମ ହଉଚି।
ହୁଁ, ଖରା ତ ଭୀଷଣ ଭାବରେ ହଉଛି। ଆଉ ଆମ ଆଡେ ବି ଏବେ ଖରା ବି ହଉଛି ପ୍ରବଳ ହେଲେ ଉମ୍ ଠିକ୍ ତିନିଟା ସାଢେ ତିନିଟା ବେଳକୁ ଯେମିତି ଘଡଘଡି ବିଜୁଳି ହେକା ହେଇ ଘୋଟିବ। ଦେଖିଲି ଆଜି ଯେମିତି ମିତି ଏବେ ବହୁତ ମାତ୍ରାରେ ଉଁ ବର୍ଷା ହବ ଦେଖି ଦେଖିଲା ବେଳକୁ ବର୍ଷା ଟୋଟାଲ ନାହିଁ। ଅ ହ।
ହଁ ପା।
ଆଉ ଆପଣଙ୍କର ବର୍ଷା ପ୍ରବଳ ମାତ୍ରାରେ ଉଠେଇବ, ଦେଖିବ ଯେମିତି ବର୍ଷା ହବ ଦେଖିଲା ବେଳକୁ ଆଉ ବର୍ଷା ଟୋଟାଲି କିଛି ବି ହବନି, ମାନେ ଯେମିତି ଝିିପିଝିପି ଝିପିଝିପି ଭଳିଆ ହେଇକି ବର୍ଷାଟା ପଡିବା ଆଉ। ହଉ ଠିକ ହଉ ଠିକ ଅଛି। ମୁଁ ଆଉ ପରେ କଥା ହେବି ଆଉ ହଁ।
ହଉ ଠିକ ଅଛି ରଖୁଛି।
ହଁ।